ହାଲୋ।
ହାଲୋ।
ହଁ ହଁ।
ହଁ ବୁଢି କଣ କରୁଚ?
ଏଇ ସନ୍ଧ୍ୟା ସାରିକି ବସିଛୁ ଆଉ, ଆପଣ କଣ କରୁଚନ୍ତି।
ମୁଁ ବି ସନ୍ଧ୍ୟା ସାରିକି ବସିଥିଲି ବୁଢି, ମୋ ଦେହଟା ଭଲ ଲାଗୁନି ତ ବସିଥିଲି।
କଣ ଲାଗୁଛି କି?
ଏଇ ଖରା ଟିକେ ଆଜି ପ୍ରବଳ ହେଇନି କି? ତାପରେ ଯୋଉ ଦେହରୁ ଟିକେ ତା ମୁଣ୍ଡ ଟା ମୋର ବୁଲେଇଲା ଭଳିଆ ଲାଗୁଛି।
ଆଛା ଏ ବଡି ଡିହାଇଡ୍ରେଟ ହେଇଛି ପାଣି ପିଉନାହାନ୍ତି କି?
ହଁ ପାଣି ପିଉଛି ହେଲେ ବି ଦେହଟା ତ କଅଁ ଉଇକ ପୁରା ବଡି ଟା କେମିତି ପୁରା ଦୁର୍ବଳିଆ ଦୁର୍ବଳିଆ ଲାଗୁଛି।
ହଁ ଏଇ ଖରା ହେଲା ଭଳିଆ ହଉନି ନା ଖରା ବହୁତ ଜୋର ହଉଛି।
ହ ବା ସେଇଥିପାଇଁ ବସିଥିଲି ଆଉ ପଦାରେ ଟିକେ ବସିଛି। ଘରେ ଗରମ ଲାଗିଲା ଫ୍ୟାନ ପବନ ଦିନ ମାନେ ବୁଲିଲା ବେଳକୁ ପୁରା ଗରମ ପବନ ସେଥିପାଇଁ ପଦାରେ ଟିକେ ବସିଛି।
ଆଛା, ହଲେ ଯାଇକ ଟ ଦେଖ ହଁ
ଆମ ଯୋଉ ଯାର କାଲି ଥିଲା ଜନ୍ମଦିନ।
ଆଛା।
ସେ ସେ ଜନ୍ମଦିନ ଥିଲା ଟିକେ ସୋଉ ସୋଉ ରାତି ଡେରି ହେଇଗଲା। ଆଜି ସେଥିପାଇଁ ଦେହ ଟା ଭଲ ଲାଗୁନି। ସେ ଜନ୍ମ ଦିନରେ କାଲି ଯାହାନେ ଫା ତା ଜନ୍ମଦିନରେ ଟିକେ ପୁରୀ ଡାଲମା ଫାଲମା କଲା ବେଳକୁ ସିଏ ରାତି ହେଇଗଲା। ଖାଇ ପିଇକି ରାତି ବାରଟା ହେଇଗଲା।
ଆଛା, କେକ୍ କାଟିକି ମାନେ ଭୋଜି ବି କରିଥିଲେ ପ୍ରାୟ ପାଟି କରିକି ଆଉ ଆଛା ହଁ ଭଲ।
ସେ ଡେରି ହେଇଗଲା ଶୋଇକି
ହୁଁ ହୁଁ
ଆଉ ରୋଷେଇ କରିନି ଯାଉଛି ଭାବୁଛି ରୁଟି କରିବି ଆଉ ରୁଟି କରିବି ଆଉ ତଡ଼କା କରିବି ଆଉ
ଆଛା ହଁ ଆଲୁ ତଡକା ଆଜି ତ ନନଭେଜ, ନନଭେଜ କଣ କଲେନି, ତଡକାରେ କଣ ମାଛ ପକେଇକି?
ନା ମା ଦିନରେ ମାଛ ତରକାରୀ କରିଥିଲି।
ଆଛା।
ସୋରିଷ ବାଟଣ ଦେଇକି ଚୁନା ମାଛ କରିଥିଲି।
ହଁ ହଁ ହଁ ବଢିଆ ଲାଗେ ପଖାଳ ଭ। ତରେ ତ ବଢିଆ ଲାଗୁଥିବ।
ହଁ। ଆଉ ରାତିରେ-ନା ମା ପଖାଳ ଖାଇଥିଲି।
ପଖାଳକୁ ତ ଚୁନାମାଛ ବଢ଼ିଆ ଲାଗେ ଆଉ।
ହଁ ଚୁନା ମାଛକୁ ଉ ଉଁ--ମାନେ ବାଟଣ ଦେଇକି ଟିକେ ଜୁକଜୁକିଆ କରିଦେଇଥିଲି ଆଉ।
ଆଚ୍ଛା ହଁ ସେଇଟା ତ ପଖାଳ ଭାତକୁ ବଢିଆ ଆଉ।
ଆ ରାତିରେ ରୁଟି ଖାଇବେ ଆଉ ସେ ମାଛ ଭଲ ଲାଗିବନି ରୁଟି କି।
ହଁ ନାଇଁ ମୁଁ ଭାବିଲି ବଡ଼ ମାଛ ନା କଣ। ବଡ଼ମାଛ ଛିଞ୍ଚଡା଼ ଟାଇପର କଲେ ବଢ଼ିଆ ଲାଗେନି ନା।
ହଁ।
ହାଁ ଉ।
ଛିଞ୍ଚଡାବଢ଼ିଆ ଲାଗେ, ଛିଞ୍ଚ ଡା ସବୁ ପରିବା ପକେଇକି ଯଦି କରିବ ସେ ଆହୁରି ବଢ଼ିଆ ଲାଗିବ।
ହଁ ନା‌ ଏବେ ଟିକେ ପରିବା ଫରିବା ବହୁତ ରେଟ୍ ହେଇଛି ନା। ଖାଲି ବୁଟ, ବୋଇତାଳୁ ଘାଣ୍ଟରେ ବି ଟମାଟୋ ପକେଇ କରିଦେଲେ ବଢିଆ ଲାଗେ। ଆଜି ମୋ ବୋଉ କରୁଚନ୍ତି ତ ହୁଁ ହୁଁ।
ବୋଉ ଆଜି କର ଚନ୍ତି କି?
ହଁ।
ଆରେ କେମିତି କରୁଛନ୍ତି?
ଆମର ବୁଟ, ଆଳୁ, ବୋଇତାଳୁ, ଟମାଟୋ ଆଉ କିଛିଟା ଗୋଟା ମସଲା, ଯେମିତିକିି ଡାଲଚିନି ତେଜପତ୍ର ପକେଇକି ଫାଷ୍ଟ କୁକର ରେ ଦିଟା ସିଟି ଦେଇ ଦେବେ ସେଠି ଦେଇକି ଛାଡ଼ିଦେବେଲେ ଦେନ୍ ଏପଟେ ଖାଲି ପିଆଜ ରେ ଟିକେ ଅଦା ରସୁଣ ଛେଚା ବେଶୀ ମସଲା ଦଉନାହାନ୍ତି ଖରା ଦିନ ନା ବାପାଙ୍କ ଦେହ ଟା ବି ଦେହ ଖରାପ ହେଇଯାଉଚି।
ଆ ହା।
ହଁ ଟିକେ ଛେଚା ମସଲା ଯେମିତିକି ପାଉଡରମାସଲା ଗୁଡ଼ା ପକେଇକି ତାକୁ ଟିକେ ଇଏ କରିକି ମାନେ ଟିକେ ଡଙ୍କି ରେ ଟିକେ ଘୋଟିଲା ପରିକା ହାଲକା ଟିକେ ପେଷ୍ଟ କରିଦେବେ। ନହେଲେ କିଛିଟା ବୁଟ ବାହାର କରିକି ଟିକେ ପେଷ୍ଟ କରିଦେଇକି ଛେଚି ଦେଇକି ପକେଇଦେବେ। ତାପରେ ଟୋଟାଲ ଟାକୁ ଛାଡ଼ିଦେବେ ସବୁ ଗୁଡ଼ା ପକେଇକି, ମାଛ, ମୁଣ୍ଡ, ତାକୁ ଟିକେ କୁଟିଦେବେ ଟିକେ ଛୋଟ ଛୋଟ ପିସ୍ ହେଇଯିବା ତାକୁ ପକେଇଦେବେ। ଆଉ ଯଦି ଆର ମାଛ ପିସ୍ ଥିବ ତାର କଣ ଣ୍ଟା ଖୋଲିକି ପକେଇବେ କାହିଁକି ନା କଣ୍ଟାଗୁଡା଼ ରହିଲେ ନା ଖାଇଲାବେଳେ ଟିକେ ଅସୁବିଧା। କେତେବେଳେ ଆମେ ଭାତ ଖାଇଲା ବେଳେ ଖାଇଦବା ଭାତ ସହିତ ତଣ୍ଟିରେ ଲାଗିଯିବ ନା ତ ମୁଣ୍ଡରେ ତ କିଛି କଣ୍ଟା ନଥାଏ। ସେଗୁଡ଼ାକ ଛୋଟ ବଡ଼ ବଡ଼ ଗୁଡ଼ା ଆଉ ସେ ପିସ୍ କୁ କଣ୍ଟା ଖୋଲିକି ପ ବଢ଼ିଆ ଲାଗେ, ଲାଷ୍ଟ୍ ରେ ଟିକେ କସ୍ତୁରିମେଥି ପକେଇଦେବେ ହେଲା ଆଉ କିଏ ଗରମ ଭା ମସଲା ଟିକେ ପକେଇଦେଲେ ଆଉ ହଁ।
ହଁ।
ନାଇଁ ଦିନରେ ମାଛ ଆଣିଥିଲେ ତ ପଖାଳ ଭାତ ଖାଇଲେ ତ ବୋଉ ତାଙ୍କର ଆଜି ଭାକୁର ଆଣିଥିଲେ ତ ତା ମୁଣ୍ଡ ଗୁଡ଼ା ରଖିଛନ୍ତି ଭା କୁର ମାଛର ଟିକେ ମୁଣ୍ଡ ଗୁଡ଼ା ବଡ଼। ତାକୁ ଛିଞ୍ଚେଡ଼ା କରିବାକୁ ବଢ଼ିଆ ଲାଗେ।
ଆଉ ବଢ଼ିଆ ଆଉ।
ହଁ।
ଆଉ ଭାକୁର ମାଛ ତରକାରୀ କରିଥିଲ ନା?
ନାଇଁ ମ ପଖାଳକୁ ଭଜାରେ ତ ବଢ଼ିଆ ଆଉ। ନାଇଁ ଯାହା ତରକାରୀ ଟିକେ କରିଥାନ୍ତେ ଆଜି କଣ ହେଲା ନା ମୋ ମାମୁ ଜଣେ ଏବେ ମୋ ବୋଉଙ୍କ ପିଇସି ପୁଅ ତାଙ୍କର ବାହାଘର ଠିକ୍ ହେଇଚି ତ ସେ ଧରିକି ଆସିଥିଲେ ତ ସେଇଟାରେ ଆମର ଭଜା ସରିଚି। ଆଉ ତରକାରୀ କରୀ କୁ ସମୟ ନଥିଲା ତ ସିଏ କହିଲେ ଖାଇବେ ଭାତ ବୋଲି ତ ପଖାଳ ଭାତକୁ ମାଛ ଭଜା ବଢ଼ିଆ ଆଉ ମାଛ ଭଜା ବଡ଼ି ଚୁରା। ଆଉ ଆଳୁ ପୋଡ଼ା ଥିଲା ତ ତାକୁ ଚଟଣି ଟିକେ କରିଦେଲେ ଆଉ ଟିକେ ଅଲଗା ଦେଇକି ବଡ଼ି ଚୁରା ଅଲଗା। ଚଟଣି ଟିକେ କରିଦେଲେ
ଆ ଦେଶୀ ଖାଦ୍ୟ ଆଉ।
ହଁ।
ସେ କହିଲା ଆ ମୁଁ ପଖାଳ ଖାଇମି ଦିଟା ଗୁଆ ଦଉଛନ୍ତି ସେପଟେ ସେପଟେ ସକାଳୁ ଯାଇକି ବାଣ୍ଟୁଥିବେ ନା ତଳୁ ଖରାଦିନ।
ତ ଏଠି ଖାଇକି ଗଲେ ଆଉ ହଁ ସେଥିପାଇଁ ତରକାରୀ କରୁନାହାନ୍ତି।
ନା ମୁଁ ଏ ସେ ଦିନରେ ଚୁଡ଼ଚୁଡା କରିଥିଲିନି ରାତିରେ ମୁଁ ଆଉ ରୁଟି ସହିତ କଣ ଖାଇବା। ତଡକା ଭେଦେଇ ଦେଇଥିଲି ତଡକା ବୋଲି କଣ ନିଜେ ଘରେ ପ୍ରସ୍ତୁତ କରିଥିଲି।
ଆଚ୍ଛା ହଁ ତଡକା ଟା ଖାଇବା ପାଇଁ ଭଲ ସବୁ ପ୍ରକାର
ହଁ ସେଇ ବା ନିଜ ଘରେ ତିଆରି କରିଛି।
ଆଚ୍ଛା କଣ କଣ ପକେଇଛନ୍ତି ସେ ଯୋଉ ବିମ୍ ଗୁଡା ଘରେ କୁଆଡୁ ଆସିବ ଯେ।
ବିିମ୍ ପକେଇନି ବା
ହଁ
ଖାଲି ବୁଟ ବୁଟ ମୁଗ ବିରି ମୁଠେ କୋଳଥରୁ ମୁଠେ ଉଠେ ହରଡ଼ ରୁ ଉଠେ ଆମ ଖେସାରୀରୁ ମୁଠେ ସବୁ ପକାଇକି ତାକୁ ପାଲେ ଭେଦେଇ ଦେଇଥିଲି।
ହୁଁ
ଭେଦେଇ ଦେଇକି। କଣ କଲି ଚୁଲିରେ ତ ରୋଷେଇ କରଛି ଡେକ୍ଚିରେ ଦିନ ଥାଉ ବସେଇ ଦେଇଥିଲି
ଆଚ୍ଛା ହଁ ସେ ତା ସିଝି ଯାଇଥିବ ଆଉ।
ହଁ ସିଝି ଯାଇଛି ଯାହା ତାକୁ। ଆ ମସଲା ଭାବୁଛି। ଖରା ଦିନ ତ ମସଲା ବେଶି ଖାଇବା ଭଲନି ଦିନରେ ସୋଷ। ବାଟଣ ଖାଇଥିଲି ଖାଲି ଅଦା ବିଲାତି ଏ ଜିରା ଗୁଣ୍ଡ ଘରେ ଯୋଉ ଜିରା ଗୁଣ୍ଡ କରିକି ରଖିଛି।
ହୁଁ
ଲଙ୍କାଗୁଣ୍ଡ ଜିରା ଗୁଣ୍ଡ ଏସବୁ ପକେଇକି କରିଦେବି ସାଧା।
ହଁ ନା ଭଲ ହବ। ନା ଯଦି ଦିନରେ ଟିକେ ଅଧିକ ହେଭି ହେଇଯାଇଥିବ ଖାଇବା ଟା। ରାତି ବେଳେ ହାଲକା କରିବା ଟା ଭଲ ତାପରେ ଖରା ଦିନ ଟା ନା ହଜମ ହୁଏନି।
ହଁ ସେଥିପାଇଁ ବା ବ ନା ଆଉ ମାଛ ଖାଇବନି। ସାଧା କରିକି ଖାଇବା।
ଆଚ୍ଛା ହଁ ସେ ଯୋଉ ତଡକା କରୁଛନ୍ତି ସେଥିରେ ବଡ ସୋଲା ବି ମୁଁଠେ ପକେଇଦେଲେନି ଭଲ ହବ।
ହଁ ମା ବଡ଼ ସୋଲା ପକେଇଲେ ଭଲ ହବ କିନ୍ତୁ ମୁଁ ଘରେ ନାହି ଏଇନା।
ହଁ ନାଇଁ ପଛରେ ଆଣିକି ପକେଇଦେବେ ସେଠି ଟିକେ ଏଁ ସବୁ ଡାଲିଠୁ ବୁଟ ଆଉ ବଡ ସୋଲା ଟା ଟିକେ ଅଧିକ ପରିମାଣ ଥିଲେ ନା ଟିକେ ଭଲ ଲାଗେ ତଡ଼କା ଟା
ସବୁ ଆଣିନି ଆଣିଲେ କରିବି ଆଉ ନାଇଁ ମୁଁ ଘରେ ସବୁ ନିଜେ ତିଆରି କରେ।
ଆଛା ହଁ ସବୁ ଡେଲି ହୁଁ।
ଘରେ ସବୁ ତିଆରି କରେ ତଡକା ବି ମା ସେଇଥିରେ ତିଆରି ନୁହେଁ କି?
ହଁ ଖାଲି ଏଇ ଏକ୍ସଟ୍ରା ବଡସୋଲା ଆଉ ରାଯମା କଣ କିଛି ମିଶିଥାଏ।
ହଁ
ହୁଁ
ଆଉ ସନ୍ଧ୍ୟାବେଳେ କଣ ଖାଇଥିଲ ମା
ଆଜି ଶୋଇ ପଡିଥିଲି ଟିକେ ଭଲ ଲାଗିଲାନି ତ। ଏଇ ଉଠିକି ମ୍ୟାଗି ଟିକେ ଖାଇଥିଲି ଆଉ।
ଆ
ହଁ ଏଇ ଗରମ ହୋଇଚି ଜମା ଭଲ ଲାଗୁନି ପରା ଖାଲି ଚିଡି ଚିଡା ଲାଗୁଚି।
ହଁ ପାବା ମୁଁ ଏଇ ସେଇଥିପାଇଁ ସେଇଠି ବସିଥିଲି ମୁଁ କିଛି କରିନେଇ। ସବୁ ଭେଦେଇକି ରଖି ଚୁଲିରେ ବସେଇ ଦେଇଚି ଯାଇକି ଚୁ ଟଙ୍କା ଦେଇକି ରୁଟି ଅଟା ଦଳିକି ରୁଟି କରିଦେବି। ଏଇ ବି ପୁଅ ଆସିଲା କଣ ଖାଇବି କହିଲା ଦେ ପୁଅକୁ ଦିଟା ହଁ ଆଉ ଏଇନା ସନ୍ଧ୍ୟାବେଳେ କଣ ହାଲକା କି ମୁଢି ଦିଟା ମିଶ୍ଚର ଦିଟା ଦେଇଚି।
ହୁ ହୁଁ ହଁ ଦିଟା ସନ୍ଧ୍ୟାବେଳେ ଖରା ଦିନ ଖାଇଦେଲେ ଭଲ ଲାଗେ ଆଉ। ହଲକା ଫୁଲକା ଟିକେ ଉଁ ହୁଁ। ଏ ସନ୍ଧ୍ୟାବେଳେ ମୁଢ ମିଶ୍ଚର ଟା ବଢିଆ ଲାଗେ ମୁଢି ମିଶ୍ଚର ଟିକେ ପିଆଜ ଟିକେ ଚୁନ ଚୁନ କରି ପକେଇଦବା। ଟିକେ କଞ୍ଚା ଲଙ୍କା ଟମାଟୋ ଯଦି କାକୁଡି ଥିବ ବଢିଆ ଲାଗେ। କିନ୍ତୁ ବେଶୀ ମୁଢି ଖାଇବାନି କାହିଁକି ନା ଏଇ ଯୋଉ ପେଟ ଗରମ ହେଇଯାଉଚି ନା। ମୁଢି ପରିମାଣ ଟା କମ ପକେଇକି ଆଉ ସବୁଥିରୁ କିଛି କିଛି ପକେଇକି ଖାଇଲେ ଏଇ ଖରାଦିନ ଟା ପାଇଁ ଭଲ ଲାଗେ। ବାହାରେ ବସିକି ସେ
ହଁ।
ସମସ୍ତେ ଖାଇବାର ମଜା ଗୋଟେ ଅଲଗା ଆଉ।
ହଁ ଆଜି ବି ବାର ବୁଧବାର ଅଛି ଧର ଅନ୍ୟ ବାରରେ ବାର ହବ ସନ୍ଧ୍ୟାବେଳେ ମୁଢିଟା ଉଷୁନା। ଆମେ ଖାଇବାନି ଆଜି ବୁଧବାର ଅଛି। ସେଥିପାଇଁ ସେ ପୁଅ ମୁଁ ମ ଆମ ଶାଶୁ ଏମିତି ସବୁ ବସିକି ଖାଇଲୁ।
ହଁ ଭଲା। ଆ ସମସ୍ତଙ୍କ ଦେହ ଭଲ ଅଛି ନା ଘରେ?
ହଁ ମା ଦେହ ଭଲ ଅଛି ଆଉ ବୋଉଙ୍କ ଦେହ ଯୋଉ ଭଲ ନଥିଲା ଆଉ ଖାଲି ଟିକ୍ କେ ଦୁର୍ବଳିଆ ଲାଗୁଚି ବୟସ ହେଲାଣି ଯାହାଦ୍ୱାରା କି
ହୁଁ ନା କଣ ହେଇ ଥିଲା?
ସିଏ ଝାଡା ହେଉଥିଲେ।
ଓ ହୁଁ ଏଇ ହଜମ ହଉନି ନା କଣ ଏଇ ଖରା ଦିନ ଟା ନା। ତାପରେ ଆମକୁ ଲୋଭ ଲାଗୁଚି ଆମେ ପଖାଲ ଖାଇ ଦଉଛନ୍ତି ପୁଣି ବି ସେକଣ୍ଡ ଟାଇ ଆମକୁ ପଖା ଖାଳ ଖାଇବାକୁ ଇଛା ହଉଛି ପଖାଳ ସହିତ ତା ପରେ ପରେ ଖାଇଦେଲା ବେଳକୁ ତାପରେ ବୟସ କୁ ଆଉ ହଜମ ହଉନି ଆଉ ବେଶୀ ବୟସ ହେଲେ କଣ ପ ଖାଳ ଖାଆନ୍ତି କି ଖାଲି ଗରମ ଖାଇବା କଥା ନା।
ବୟସ ହେଲାଣି ତାପରେ ଯୋଉ ନା କି ଖରା ଦିନ ଆମ୍ବ ଉ ଗୋଟେ ଦିଟା ଯୋଉ ବାଡିରେ ଆମ୍ବ ଗଛ ଅଛି ଆମ୍ବ ପଡୁଚି। ସେତୁରୁ ଯାହା ହେଲେ ସେଠୁ ଗୋଟେ ଦିଟା ଦିନକୁ ଏମତି ଖାଇଲେ ଯାହା ଦ୍ଵାରା କି ଝା ହେଲେ ଆଉ ନା ଏବେ ଠିକ ଅଛି ଝାଡା ଆଉ ହଉନାହାନ୍ତି। କିନ୍ତୁ ବୟସ ହେଲାଣି ତାଙ୍କର ଆଉ କଣ ଆସ୍ତେ ଆସ୍ତେ ଦୁର୍ବଳ ହେଇଗଲାଣି ହାଡ ଦୁର୍ବଳ ହେଇଗଲାଣି ସେ ସେଇଥିନି ଖାଲି ଲୁଇକି ପୁରା ଦୁର୍ବଳ ହେଇଯାଇଚନ୍ତି ଖାଲି ବସୁଚନ୍ତି। ପାଣି ବି ନା ମୁଁ କହିଲି ତମେ ପାଣି ବି ସପିସେଣ୍ଟେ ପିଅ।
ହଁ ଏଇନା କେ ପ୍ରଚୁର ମାତ୍ରାରେ ଖାଲି ପାଣି ପିଇବା କଥା।
ହୁଁ, ନା ମୁଁ କରିକି ଦଉଛି ଲୁଣ ଚିନି ପାଣି। ତାପରେ ଯୋଉ ପ୍ୟାକେଟ୍ ଓ ଆର ଏସ୍ ଆସୁଛି। ସେଟା ବି ସୁଦ୍ଧା ପୁଣି ପାଣିରେ ଉଁ, ପକେଇ ଦେଇକି ଗୋଟେ ଲିଟର୍ ପାଣିରେ ପକେଇ ଦେଇକି ବୋଉଙ୍କୁ ବି ବାହାରକୁ ଦଉଛି ପିଇବାକୁ।
ହଁ ନାଇଁ ଟିକେ ତାଙ୍କର ଯତ୍ନ ନିଅ ଆଉ। ହଉ ମୁଁ ପରେ କେତେବେଳେ କଲ୍ କରୁଛି କଥା ହବ ଆଉ। ରଖୁଛି ଆଜ୍ଞା।